ହ୍ୟାଲୋ।
ହ୍ୟାଲୋ।
କଣ କରୁଛୁ।
ଏଇଠି ଏ ଛାତ ପୋରେ ଟିକେ ପବନ ଖାଉଥିଲି ଆଉ।
ଓହୋ ଆଉ ସନ୍ଧ୍ୟାବେେଳେ କଣ ଖାଇଚୁ।
ସନ୍ଧ୍ୟା ବେଳେ ଏଇ ମୁଢି ମିକ୍ସଚର ଟେ ଖାଇଥିଲି।
ହଁ ହଁ ହଁ।
ଆଉ ତୁ କୋଉଠି ଏବେ।
ମୁଁ ବି ଏଇ ଛାତ ଉପରେ ବସି ଟିକେ ପବନ ଖାଉଥିଲି ଆଉ କରେଣ୍ଟ ବି ନାହିଁ ତ।
ଓହୋ! ତୁ ହଷ୍ଟେଲେ ନା ଘରେ।
ନାଇଁ ମୁଁ ଘରକୁ ଆସିଛି ରଜକୁ ଆସିଥିଲି ଆଉ ଯାଇନି ହଷ୍ଟେଲ।
ଓ ହ।
ଆଉ ତୋର ଆଡମିସନ ସରିଲାଣି।
ନାଇଁ ବେ ମୋର ହବ ଏଇ ଜୁଲାଇ ମାସରେ ଆଉ।
ଓହୋ କୋଉ କଲେଜ ରେ କଲୁ।
ମୁଁ ସେଇ ଖୋର୍ଦ୍ଧା ଆଡେ ଗୋଟେ କଲେଜ ସେଇଠି କଲି।
ଆଚ୍ଛା ଆଚ୍ଛା ହଉ ଠିକ୍ ଅଛି କେବେ କୋଉ ମାସରେ ପଳେଇବୁ?
ହୁଁ ଅଗଷ୍ଟ ମାସରେ ଯିବି ଆଉ କ୍ଲାସ ଷ୍ଟାର୍ଟ ହବ ଆଉ।
ଓହୋ ହୋ ଆଉ କଣ ଖରାବେଳେ ଆଜି କଣ ରୋଷେଇ ହେଇଥିଲା।
ଆଜି ଆମର ତ ହଁ ଅ ରବିବାର ଆଇଁଷ ଖାଆନ୍ତିନି ତ ଏଇ ସାଧା ସବୁ ହେଇଥିଲା ଭାତ ଡାଲି ଆଉ ସୋୟାବିନ୍ ତରକାରୀ। ଶାଗ ଭଜା ପାମ୍ପଡ଼ ଏଇଆ ହେଇଥିଲା ଆଉ।
ଆ ବଢିଆ ଆଉ କିଏ ରୋଷେଇ କରିଥିଲେ।
ହଁ ମୋ ମାଇଁ ରୋଷେଇ କରିଥିଲେ।
ହଁ ହଁ ତୁ ଶିଖିଚୁ?
ହଁ ମୁଁ ସେମିତି ଟିକେ ଅଧା ଅଧା ଶିଖିଛି ଆଉ।
ଓ ହଁ ହଁ।
ହଁ।
ଆଚ୍ଛା ଆଚ୍ଛା।
ଆଉ ତମ ହଷ୍ଟେଲରେ କଣ ତୁ ରୋଷେଇ କରୁ ନା ଅଛି କ୍ୟାଣ୍ଟିନ?
ନାଇଁ ସେ କ୍ୟାଣ୍ଟିନରେ ଖାଉ ମେସରେ ରୋଷେଇ ନାହିଁ।
ହଁ। ଭଲ ଖାଇବା ଦିଅନ୍ତି।
ସେମିତି ହଷ୍ଟେଲ ଖାଇବା ଜାଣିଥିବ ଆଉ ଖାଲି ନାମ କୁ ମାତ୍ର। ପତ୍ର ଡାଲି ପାଣି ଖାଲି ବୋହି ଯାଉଥିବ ଭାତରେ। ଖାଲି ବଞ୍ଚିବା ପାଇଁ ଖାଇବା କଥା ଆଉ ଘର ଖାଇବା ଖୋଜିବା ଖୋଜିଲେ କୋଉଠୁ ମିଳିବ କହୁନୁ?
ହଁ।
ସେମିତି ଆଡଜଷ୍ଟ କରି ରହିବା କଥା ଆଉ ପାଠ ପଢିବା ପାଇଁ ଆଉ।
ହଁ ଆଉ ତୁ ଘରେ ଆଜି ଅଇଁକା ଅଛୁ ଭଲ ମନ୍ଦ ଖାଇଦେଇ ଯାଆ ଆଉ।
ହଁ କେତେ ଦିନ ଖାଇବି ପୁଣି ତ ସେଠିକି ଯିବାକୁ ପଡିବ ଆଉ
ହଁ ବା ଯିବା ସମୟ ଆଇଲେ ଆଉ ରଜ ଛୁଟି ସଇଲେ ଆଉ
ହଁ ହଁ ସରିଗଲାଣି ଖାଲି ରହିଯାଇଥିଲି ଏ ଘର ଛାଡି ଇଚ୍ଛା ହଉନି ଯିବା ପାଇଁ ମୁଁ କହିଲି ଟିକେ ରହିଯିବା ଯିବା। କାଲି ସୋମବାର ମଙ୍ଗଳବାର ଆଡେ ପଳେଇବା ଆଉ
ହଁ ଘର ଛାଡି ତ ଯିବାକୁ ଇଚ୍ଛା ଜମା ହବନି।
ହଁ ଆଉ ତୁ କୋଉ କୋର୍ସରେ ଆଡମିସନ କଲୁ?
ମୁଁ ଏଇ କମ୍ପ୍ୟୁଟର ସାଇନ୍ସ କରିବି।
ଆଛା ଆଛା ଆଉ ତମ ରେଜଲ୍ଟ କେବେ ବାହାରିବ?
ଆମ ରେଜଲ୍ଟ ଏଇ ବାହାରିବ ଏଇ ୱିକ୍ ରେ ଆଉ
ଆଚ୍ଛା ଆଚ୍ଛା।
କଣ?
ନାଇଁ ମୁଁ ଆମର ତ ଅନଲାଇନ କ୍ଲାସ ବି ହେଇଥାନ୍ତା ମୁଁ ଯାଇନଥାନ୍ତି ଭାବୁଥିଲି କଲେଜ ଅନଲାଇନ କ୍ଲାସ କରିବି। ଘରେ ରହିକି ଅନଲାଇନ୍ କ୍ଲାସ କରିଥାନ ପୁଣି ନାଇଁ ମାଇଣ୍ଡ ସେଟ କଲି ନାଇଁ ଯିବି ବୋଲି ଆଉ।
ହଁ ଅନଲାଇନ୍ କ୍ଲାସରେ କଣ ଏତେ ବୁଝିପାରିବ କ୍ଲାସ ରେ ଯେମତି ସାର୍ ମାନେ ପଢେଇବେ ତମେ ପ ପଚାରିବ ବୁଝିବ?
ହଁ କ୍ଲାସରୁୁମରେ ଭଲ ନା।
ହଁ।
ଏଥିରେ ସମସ୍ତେ ହାଉ ହାଉ ବାଜିବେ। ଇଏ ଗୋଟେ ପ୍ରଶ୍ନ କଲା ବେଳେକୁ ସିଏ ଗୋଟେ କରୁଥିବ?
ହଁ। ଆଉ ନେଟୱାର୍କ ପ୍ରୋବ୍ଲେମ୍ ବି ହୁଏ।
ହଁ ସେଇଟା ତ ମେନ୍।
ଏନ୍ତି ଏମିତି ସବୁ ଚାଲିଛି ଆଉ।
ହୁଁ ଆଉ ହଷ୍ଟେଲ ଯିବା ପୂର୍ବରୁ ନେଇକି ଯିବୁ ସବୁ ଘରୁ। କଣ ଖାଇବା ଜିନିଷ? ହୁଁ ମାଙ୍କୁୁ କହିବୁ କଣ ସବୁ ବନେଇକି ଦେଇଦବ? କାରଣ ଛତୁଆ ନିଶ୍ଚିନ୍ତ ନେଇକି ଯିବୁ ସକାଳ ଖାଇବା ବାହାର ଖାଦ୍ୟ ଖାଇଲେ ଦେହ ପୁରା ଖରାପ ହଉଛି।
ହଁ ବା ଉଁ, ଯୋଉ ସକାଳ ଯା କଇଲୁ।
ମୁଁ ବି ଛତୁଆ ନେଇକି ଯାଏ, ଛତୁଆ ନେଇଯାଏ। ତାପରେ ମାଣ୍ଡିଆ ଚୁନା ଯୋଉଟା ଥାଏ ସେଇଟା ବି ନେଇକି ଯାଏ ଉଁ,।
ହଁ ମାଣ୍ଡିଆ ଟା ବି ଥଣ୍ଡା କେମିତି କଣ ଖାଉ?
ଥଣ୍ଡା କଣ ତାକୁ ଯଦି ତୋମେ ପୂର୍ବ ଦିନରୁ କରି ରଖିବ ସେଇଟା ତୋମକୁ ଥଣ୍ଡା ଧରିବ। କିନ୍ତୁ ଯଦି ସାଙ୍ଗେ ସାଙ୍ଗେ ବନେଇବ ମନେକର କାଲି ସକାଳେ ଖାଇବ ଖାଇକି ତୋମେ ଯିବ। ତ ସକାଳୁ ତୋମେ ଯଦି ବନେଇବ ସେଇଟା ତୋମକୁ ଥଣ୍ଡା କରିବନି ସେଇଟା ପେଟ ପାଇଁ ଥଣ୍ଡା ହବ।
ଓ ହୋ।
ଏ ତ ବହୁତ ତାର ତ ବିଭିନ୍ନ ପ୍ରକାର ଉପାୟରେ ଏବେ ମାନେ ଖାଉଛନ୍ତି। ତୋମେ ଯେମିତି ଇଟିଲି କରୁଛନ୍ତି କି ମାଣ୍ଡିଆ ପଳତା ଆଗରୁ ଯୋଉ କରୁ ଥିଲେ, ମାନେ ପୁରୁଣା କାଳିଆ ଲୋକମାନେ ଖାଉଥିଲେ ଘୋଳ ଦହି ସହିତ ମିଶେଇକି, ଆମ ହୁଁ, ଯୋଉ ଜେଜେମା ହାରିକା କୁହନ୍ତି ଯେ ମାଣ୍ଡିଆ ସହିତ କଣ ଶୁଖୁଆ ଭଜା ଲଗେଇ ସେମାନେ ଖାଉଥିଲେ।
ଅ, ହଁ ପୁରୁଣା କାଳିଆ ଲୋକ ତ ସେମିତି ଖାଆନ୍ତି।
ହଁ। ତ ସେଇଟାକୁ ଆମେ ବି ପ୍ରତିଦିନ ଖାଦ୍ୟରେ ସେ ମାଣ୍ଡିଆ ଟାକୁ ମାନେ ନିୟୋଜିତ କରିବା କଥା।
ହଁ।
ଏ ଦେହ ପାଇଁ ବହୁତ ହିତକର।
ହଁ ବା ଆଜିକାଲି ଯୋଉ ଭଳିଆ ହେଲାଣି ଖାଦ୍ୟ ହେରା ପରିବେଶ ବି ଯାହା ହେଲାଇ।
ବିଷାକ୍ତ ଖାଉଛେ, ବିଷାକ୍ତ ଖାଦ୍ୟ ଖାଉଛେ, ଯୋଉ ଫାଷ୍ଟ ଫୁଡ୍ ଖାଉଛେ ପାଟିକି ସ୍ଵାଦ ଲାଗୁଛି କିନ୍ତୁ ଦେହ ପାଇଁ ବହୁତ କ୍ଷତିକାରକ।
ହଁ ବା।
ତୁ ଖାଇବୁନି ଜମା ବାହାର ଜିନିଷ। ଖାଇବ କେବେ କେବେ।
ଓ ବାହାରେ ବି ତ ଯେମିତି କରୁଛନ୍ତି ଛାଡ ହୋଟେଲ୍ ମାନଙ୍କରେ।
ହୁଁ, ହୁଁ। ଏ ନିଜେ ବନେଇକି ଖାଇବ ହୁଁ, ବହୁତ ଦିନରେ ଖାଦ୍ୟ ରଖୁଚନ୍ତି, ତାପରେ ନିଜେ ବନେଇକି ଖାଇବ ସେଇଟା ବି ବହୁତ ବଢିଆ।
ହଁ।
ଆଉ ତୁ ଛତୁଆ ସାଙ୍ଗରେ ନେଇକି ଯିବୁ, ମୁଢିବି ନେଇ ଯାଇଥିବୁ। ମିକ୍ସଚର ଯେତେବେଳେ ସନ୍ଧ୍ୟା ବେଳେ ଭୋକ ଲାଗିବ ବି ଖାଇବୁ। ବାକି ତୋମର କଣ ହଷ୍ଟେଲ୍? କଣ ନବୁ ଶାଗୁ?
ଆଁ,
ହଁ ସିଏ ବହୁତ ବଢିଆ ପେଟ ଥଣ୍ଡା ରଖିବ, ମିଶ୍ରୀ ନେଇଯିବୁ। ଭୁସି ବି ନେଇଯିବୁ ପାଣିରେ ପକେଇବୁ, ତାକୁ ପିଇଲେ ବି ଥଣ୍ଡା ହବ। ଏବେ ଯୋଉ ଗରମ ହଉଛି। ଆଉ ଖୋର୍ଦ୍ଧା ସେପଟେ ତୁ ଯିବୁ, ସେ ଯୋଉ ଖରା ଗରମ ରେ ବେଶୀ କଲେ ଜ ଯିବା ପାଠ ପଢା ଟେନସନ, ଭୁସି ମିଶ୍ରୀ ପକେଇ ପିଇଲେ ପେଟ ଟା ଥଣ୍ଡା ରହିବ, ପାଠ ପଢିବାକୁ ବି ମାନେ ଭଲ ମନ ଲାଗିବ। ଦେହ ମେନ୍ ନା ସୁସ୍ଥ ରହିବା ଦରକାର।
ହଁ।
ଆଉ ମନେ ଅଛି ଆର ବର୍ଷ ରଜରେ ପ୍ରଥମ ରଜ ଦିନ ତୋତେ ଜର ହେଇଥିଲା। ହସ୍ପିଟାଲ ମୁଁ ତୋତେ ନେଇକି ଯାଇଥାଏ।
ହଁ ବା ମନେ ଅଛି ବା।
ଏଇ ଦେହକୁ ନିଜକୁ ଜଗିବାକୁ ପଡିବ।
ହଁ ଆ ଦେ ସ୍ଵାସ୍ଥ୍ୟ ହିଁ ତ ଜୀବନ ଆଉ ସିଏ ନ ରହି
ହୁଁ ହୁଁ ନିଜ ପାଇଁ ନିଜେ ବଇଦ ହେଲେ ସବୁଦିନ ପ୍ରତିଦିନ ଯାହାବି ହଉ ଯୋଗ କରିବ। ନିଜ ଶରୀର ପାଇଁ ଟିକେ ସମୟ ବାହାର କରିକି ବାହାର କରି ଯୋଗ କରିବ ପ୍ରତିଦିନ ଟିକେ। ପ୍ରାଣାୟାମ କରିବ, ତାହେଲେ ଯାଇ ତମ ଦେହ ସୁସ୍ଥ ରହିବ।
ଆଉ ତୋର କଣ ଯୋଉ ଶ୍ଵାସ ବାହାରିଥିଲା ଭଲ ହେଇଗଲାକି?
ହଁ ମୁଁ ସେଇ ଯୋଗ କଲି। ଯୋଗ କରିବା ଦ୍ଵାରା ମୁଁ ଦଶ ପନ୍ଦର ଦିନ ଯୋଗ କରିଚି ତାର ଏତେ ଫଳପ୍ରଦ ପାଇଲି ମୁଁ ସେଥିପାଇଁ ସମସ୍ତଙ୍କୁ ଉପଦେଶ ଦଉଚି। ଏ ଯୋଗର ମାନେ ଫାଇଦା ଟା ଏତେ ବଢିଆ ଯେ ମୁଁ ଯୋଉ ପେଲି ହଉଥିଲି ଶ୍ଵାସ ବାହାରିଥିଲା, ମୁଁ କପାଳ ଭାତି ଆଉ ଆ ଅନୁଲୋମ ବିଲୋମ କରେ। ଆଉ ସବୁ ପ୍ର୍ରକାର ରାମଦେବ ବାବାଙ୍କର ୟୁଟ୍ୟୁବ ଚ୍ୟାନେଲ ଦେଖିକି ସବୁ ପ୍ରକାର ଅଭ୍ୟାସ ବି କରେ। ତମେ ସବୁ ନ କରି ପାରିଲେ ବି ଏଇ ଦିଇଟା ବି ଯଦି ଆମେ ଦଶ ମିନିଟ୍ ଲେଖା କରିବା ତାର ମାନେ ବେନିଫିଟ ବହୁତ ବଢିଆ।
ହଁ ହଁ।
ସେ ଟିକେ କମିଗଲା ଆଉ କରିବା ପରେ କମି ଯାଇଚି ବହୁତ କମିଗଲା।
ଉୁଁ ହୁଁ ହଁ ତୁ ଟିକେ ଏତେ ତେଲ ମସଲା ଖାଇବୁନି ସେ ଭାରି କ କ୍ଷ
ହୁଁ ହଁ ସେ ତେଲ ମସଲା ବାହାରେ ଖାଇବାକୁ ପଡୁଚି। ହଷ୍ଟେଲ ତାପରେ ବାହାରେ ଖାଇବା ସେଇ ସବୁ ଏଇଆ ଆଉ ଆଉ ତାହେଲେ ଠିକ ଅଛି। ଆଉ କଣ କହ।
ଆଉ କଣ କହିବି ତମ ବାରିରେ କଣ ମୁଁ ଶୁଣିୁଥିଲି କାମ ହଉଥିଲା ସବୁ ସଫାସଫି ହେଇଯାଇଚି।
ହଁ ସଫା ସଫି ହେଇଚି ଆଉ ସେ ପରା ଆମ ଗୋଟେ ବିଲରେ ଚାଷ ଭଲ ହଉନଥିଲା ଧାନ ମୁଗ ବିଲ କୁଲ ଅ ମାନେ ହୁଏନି। ଯୋଉ ପରିମାଣରେ ହବା କଥା ସେଇ ପରିମାଣରେ ହୁଏନି ସେଥିପାଇଁ କହିଲେ କି ସେଥିରୁ କିଛି ମାଠି ମାଟି ଟା ଉଠେଇଦେଲେ ସିଏ ଫସ ସଲ ଭଲସେ ହବ। ଧାନ ହୋଉ ମୁଗ ହୋଉ ବିରି ହୋଉ ଯାହାବି। ସେଥିପାଇଁ ସେ ମାଟି ଉଠା ହେଇଚି ଦଶ ଟ୍ରିପ୍ ସେ ବିଲରୁ ଉଠା ହେଇକି ଆମ ବାଡ଼ିରେ ପଡୁଥିଲା। ସେଇଟା ହୁଁ ସେଇଟା ତୁ ଶୁଣିଥିବୁ। ଏଇଟା ମାଟିଟା ପଡ଼ିଚି ସେ ମାଟିଟାକୁ ସମାନ କଲାପରେ ମୁଁ ସେଇଠି ଗଛ ସବୁ ଲଗେଇବି। ମୋର ତ ବହୁତ ପ୍ରିୟ ଗଛ ଲଗେଇବା ମୋର ବହୁତ ପ୍ରିୟ।
ହଁ ସେଟା ଭଲ ନା।
ହୁଁ କିଏ ଉପହାର ମାଗନ୍ତି କଣ ମୁଁ ସବୁବେଳେ ଉପହାରରେ ଗଛ ହିଁ ମାଗେ। ମତେ ବହୁତ ଭଲଲାଗେ। ଗଛ ବିନା ହଁ ମୁଁ ଗଛ ଲଗେଇବାକୁ ଏତେ ଭଲ ପାଏ। ଗଛର ଡାଳ କିଏ ହାଣିଲେ ମୋ ଦେହରେ ଯାଏନି। ସବୁ ଗଛ ପୋତେ ବର୍ଷା ଦିନ ଏବେ ବି ଆସିଲାଣିି। ସବୁ ପୋତିବା ଆଉ।
ହଁ ବଡ଼ ବଡ଼ ଗଛ ବି ପକେଇବୁ। ନଡ଼ିଆ ଗଛ ଗୁଆ ଗଛ ପକେଇବୁ ଆଗକୁ।
ହଁ ଆମେ ଏଇ ବର୍ଷା ଦିନ ଆସିଲାଣି। ଏଇ ଗୁଆ ଟିକେ ପୋତିଦେଲେ। ସେ ଚାରା ହେଇଯିବ। ମୁଁ ବି ଚାରା ବହୁତ ନଡ଼ିଆ ଚାରା ବି ପକେଇଥିଲି। ସେ ବି ଏବେ ବି ଅଛି। ଗୁଆ ଚାରା ଟିକେ ପକେଇଦେଲେ ଏଇ ବର୍ଷା ଦିନେ ଆମେ ସବୁଆଡ଼େ ପୋତିଦବା ସବୁ ସା ସାଇଡ୍ ରେ ପୋତିଦେଲେ ସେ ବଞ୍ଚିଯିବ ଆଉ ପାଣି ବି ବେଶୀ ଦବାକୁ ପଡ଼ିବନି। ଖରାଦିନ ହେଇଥିଲେ ପାଣି ଦବାକୁ ପଡିଥାନ୍ତା। ବର୍ଷା ଦିନ ସେ ଆରାମ ସେ ବଞ୍ଚିଯିବ।
ହଁ
ତ ସେଥିଲାଗି ସେଇ କାମ ଟା ହଉଥିଲା। ଅଧା ବି ହେଇଛି ଖାଲି ସମାନ ହେଲା ପରେ ମୁଁ ଗଛ ସବୁ ଲଗେଇବି ଆଉ।
ହଁ ବର୍ଷା ଦିନ ଯାହାବି ଲଗେଇଲେ ସିଏ ସାଙ୍ଗେ ସାଙ୍ଗେ ଉଠିଯିବ।
ହଁ ଲେମ୍ବୁ ଗଛ ବି ତମ ବାରିରୁ ଯୋଉ ଗଛ ଟା ଆଣିକି ପୋତିଥିଲି।
ହଁ
ସେ ଏବେ ବହୁତ ବଢ଼ିଆ ଲେମ୍ବୁ ଫଳୁଛି। ଆମ ଘରେ ଖାଉଛୁ। ବନ୍ଧୁ ବାନ୍ଧବ ସାଇ ପଡ଼ିଶା ସମସ୍ତଙ୍କୁ ବି ଦୋଉଛୁ। ବହୁତ୍ ବଢ଼ିଆ ଲେମ୍ବୁ ହୋଉଛି।
ହଁ ଲେମ୍ବୁ ଗଛ ଭାରି ତ ସୁକୁମାରୀ।
ହଁ ହଁ ହଁ ହଁ ସୁକୁମାରି ତାକୁ ଛୁଇଁବେନି। ଅଗାଧୁଆ ଛୁଇଁଲେ ଚୋରି କଲେ ସେ ମରିଯାଏ।
ତ
ଏ ବଞ୍ଚିଚି। ଆଉ ଗୋଟେ କମଳା ଲେମ୍ବୁ ଯୋଉ କାଗେଜି ଲେମ୍ବୁ ଆଉ ଗୋଟେ ବଡ଼ ବଡ଼ କମଳା। ଏମିତି ସବୁ ଦି ତିନି ପ୍ରକାର ଲେମ୍ବୁ ଗଛ ହେଇଛି। ବଢ଼ିଆ ହେଇଚି। ଭଲ ଫଳ ବି ହଉଚି।
ହଁ ବା ବାରିରେ ସବୁ ଲଗେଇବା କଥା ନା ଆଜିକାଲି ଯୋଉ ରେଟ ହେଲାଣି ବାହାରେ।
ହଁ ସମସ୍ତେ ଲଗେଇବା କଥା। କିନ୍ତୁ ସୁ ସ୍ୱଳ୍ପ ସମୟ ମୁଁ ବି ଅହୁନି। ସେପଟେ ହଷ୍ଟେଲରେ ବାରିର ଘରର ବେଉ ନବା ପାଇଁ କି ଦରକାର ଲୋକ ଥିଲେ ସମସ୍ତେ ଲଗେଇବେ। ସେଥିପାଇଁ ଟିକେ ଅବେହେଳା ହେଇ ପଡ଼ିଛି ବାରି ଆଉ।
ହଁ ହଁ ହଁ
ହୋଉ
ହଉ- ହଉ ଯା ଖାଇକି ଶୋଇବୁ।
ହଁ- ହଁ ହଉ ଠିକ୍ ଅଛି ରଖୁଚି ପରେ କଥା ହବ କେତେବେଳେ।